ହ୍ୟାଲୋ।
ହଲୋ ହ୍ୟାଲୋ।
ହଁ, ମ୍ୟାଡ଼ାମ ନମସ୍କାର ମ୍ୟାଡ଼ାମ।
ହଁ, ମ୍ୟାଡ଼ାମ ନମସ୍କାର।
ଆଉ ମ୍ୟାଡାମ, କଣ କରୁଥିଲେ ମ୍ୟାଡାମ?
ଏବେ ରୋଷେଇ କରୁଛି।
ଓହୋ।
ହଁ ରୁଟି କରିବା ପାଇଁ ଅଟା ମାଡୁଥିଲି ଆଉ।
ଓହୋ ରୁଟି ସହିତ
ରୁଟି ସହିତ ହବ ମାଛର ମାଛର ଛେଞ୍ଚଡ଼ା।
ଓହୋ ଆପଣ କରିବେ ନା?
ହଁ ହଁ।
କେମିତି କଣ କରନ୍ତି ମ୍ୟାଡାମ?
ମାଛଟା ନା। ମାଛର ମୁଣ୍ଡ ଲାଞ୍ଜ ସବୁ ଭଜା ହେଇକି ଅଛି ପରିବା ସବୁ ପରିବା ପଡ଼ିବ। ସବୁ ତେଲରେ ସନ୍ତୁଳା ହେଇକି ସବୁ ରହିକି ମସଲା ପଡିବ। ମସଲା କଷିକି ତାପରେ ମାଛ ମୁଣ୍ଡ ଲା ସବୁ ମାଛ ବି ପଡ଼ିବ ପଡ଼ିକି ଛିଞ୍ଚଡ଼ା ହବ ଆଉ
ଓହୋ।
ଆଉ ଆପଣ ରୋଷେଇ କଲେଣି?
ନା ମୁଁ ରୋଷେଇ କରିନି ଘରେ ମମି କରୁଛନ୍ତି ରୋଷେଇ।
ହଁ ଶାଶୁ ନା ମା‌?
ନାଇଁ ନାଇଁ ମା କରୁଛନ୍ତି ତ ମୁଁ ଆଜ୍ଞା ବାହାଘର ମୋର ହେଇନି।
ହଁ ହଁ ପଢାପଢି ଚାଲିଛି? ହଁ ଆଉ ଆଉ କଣ କରିବା ଭଲ ପାଆନ୍ତି ଆପଣ?
ହଁ। ମୁଁ ଟିକେ ମତେ ରୋଷେଇରେ ବେଶୀ ଟିକେ ବିରିୟାନୀ କରିବାକୁ ଭଲ ଲାଗେ ମ୍ୟାଡ଼ାମ। ଆପଣ ବିରିୟାନୀ କେବେ ବନେଇଛନ୍ତି।
ହଁ ଘରେ ବନାଏ ଝିଅ ବନାଏ ମୁଁ ବନାଏ।
ଆଜ୍ଞା ହଉ ଆଉ ଆଜ୍ଞା ଦମ୍ ବି ବିରିୟାନୀ ହେଲା ଆ ଆମର ସାଧା ବିରିୟାନୀ ହେଲା ମତେ ମତେ ବିରିୟାନୀ ବନେଇବାକୁ ବେଶୀ ମଟନ ବିରିୟାନୀ ବନେଇବାକୁ ବେଶୀ ଭଲ ଲାଗେ।
ହଁ ନା ମଟନ ବିରିୟାନୀ କେବେ ଆମର ବନା ହେଇନି ଆ ତା ରେ ସୁବିଧା ଦିଏ କହୁନାହାନ୍ତି।
ହଁ ଆପଣ ଧର ଅଧ କେଜି ମଟନ ନେଲେ। ତ ସେଇ ଅଧ କେଜିର ଆପଣ ଚାଉଳ ବି ନେବେ ଯୋଉ ବିରିୟାନୀ ଚାଉଳ ଆମର ବାସୁମତୀର ଆସୁଛି।
ହଁ ହଁ।
ହଁ ତାର ଚାରିଟା ବଡ ବଡ ପିଆଜ ନେବେ ଦିଟା ପିଆଜ କାଟିଦେବେ ଚୁନା କରିକିନା ଆଉ ତାର ଦିଟା ପିଆଜ ଆଉ ଦିଟା ଖଣ୍ଡେ ଯୋଉ ଆମର ପି ରସୁଣ ଅଦା ଆଉ ଅଳ୍ପ ଟିକେ ନେଇକି ତାକୁ ମାନେ ଭଲସେ ମାନେ ବାଟିଦେବେ ଦିଟା ଡାଲଚିନି ଗୁଣ୍ଡ ଲଙ୍କା ଦିଟା ଗୁଜୁରାତି ଦିଟା ଏମିତି ହଁ ଗୋଟା ମସଲାଟା ଲବଙ୍ଗ ମରିଚ ହରିକା ତେଜପତ୍ର। ଏମିତି ସବୁ ନେଇକିନା ଆଉ ସେଇ ମ ପିଆଜ ମସଲାଟାକୁ ବାଟିଦେବେ ଆଉ ଯୋଉ ଦିଟା ମସଲା ଥିବ?
ହଁ।
ହଁ ସେଇ ମସଲାଟାକୁ ଧୋଇ ଧାଇକି ଭଲ କି ମଟନ ଟାକୁ ସେଇ ଯୋଉ ଆମର ପ୍ରେସର ଦିହରେ ସେଇ ପିଆଜ ଟିକେ ପକେଇକି ଭିିନେଗାର ଆଉ ଯୋଉ ପିଆଜ ବଟା ମସଲା ଯୋଉ
ହଁ।
ଲୁଣ ହଳଦୀ ଆଉ ଅଳ୍ପ ତେଲରେ ଟିକେ। କଷି କାଶୀ ଦେଇକି ଯୋଉ ବାସ୍ନା ଟା ବାହାରିଲା ଯାଙ୍କେ କଷିବେ।
ଆ ହଁ।
ଅଳ୍ପ ଟିକେ ପାଣି ଦେଇକି ତାକୁ ସିଝେଇବେ ତାପରେ ସିଝେଇ ସାରିଲା ପରେ। ସେଠି ତାପରେ ଆଉ ଗୋଟେ ଜାଗାରେ। ତେଲ ଗରମ କରି ଆଉ ସବୁ ଯୋଉ ଗୋଟା ମସଲା ଯୋଉ ରହିଲା। ତାକୁ ପକେଇ ଦେଇକି ଟିକେ ଭାଜି ପାଣି ଦେଇ ଚାଉଳକୁ ପକେଇ କି ଭଲସେ ମାନେ ଭାଜି ଦେବେ ଭାଜି ଦେଇକି ସେମତି ଅଳ୍ପ ଟିକେ ସେଇ ଯୋଉ ଚାଉଳ ଟା ପକେଇ ଭାଜି ଦେଇ ପାଣି ଦେଇଦେବେ ବୁଝିଲେ।
ହଁ ହଁ।
ଆଉ ପାଣି ଦେଇ ସାରିଲା ପରେ ସେଇଟା ଟିକେ ଓଦା ଓଦା। ହେଇଗଲା ପରେ। ସେଇଟାକୁ ପିଆଜ ଟିକେ ନହେଲେ ଭାଜି ଦେଇଥିବେ ଆଗରୁ ଯୋଉ ଭଜା ପିଆଜ ଟା।
ହଁ ହଁ।
ହଁ ଭାଜି ଦେଇକି ସେଇ ସବୁ ପକେଇକି ଟିକେ ବିରିୟାନୀ ମସଲା ବି ଟିକେ ଯଦି ଆପଣ ପକେଇଦେବେ।
ହଁ।
ହଁ ତାପରେ ଚାଉଳର ଆଉ ଅଳ୍ପ ଅଧା ଚାଉଳ ହେଇଯାଇଥିବ। ଚାଉଳ ଟାକୁ ବାହାର କରିଦେବେ ଆମର ଏପଟେ ଯୋଉ କଷା ହେଇଥିବ ଯୋଉ ଇଏଟା। ମଟନ ଟା ସବୁ ହଁ ଉମ୍। ସେଇଗୁଡା ସବୁ ପକେଇ ଦେଇକି ଆପଣ ଏ ଯୋଉ ଆଉ ଗୋଟେ ଏଇ ଯୋଉ ଆମର ଗାଙ୍ଗୁଲା ଭଳିଆ ଜିନିଷ ଟା ଯୋଉ ଆସେନି ଷ୍ଟିଲ୍ ର ହଉ କି ଆମର ହଁ ଡିସର।
ହୁଁ।
ସେଇ ଜାଗାରେ ତଳେ ଟିକେ ଘିଅ ଦେଇଦେବେ।
ହଁ ହଁ।
ଘିଅ ଟିକେ ଆଉ ଜଷ୍ଟ ଅଳ୍ପ ପାଣି ଦେଲେ ବି ଚଳିବ ନଦେଲେ ବି ଚଳିବ। କାହିଁକିନା ଆମର ଲାଗିଯାଏ ନା।
ହଁ ଲାଗିଯିବା ପାଇଁ ଟିକେ ପାଣି ଦେଲେ ବେଶୀ ଲାଗିବନି ଆଉ।
ହଁ ଘିଅ ପାଣି ମିଶେଇକିନା ଦେଇଦେବେ ହଁ ଦେଇ ଦେଇ ସେ ଚାଉଳ ଟାକୁ ଦେଇକି ଆମର ଯୋଉ କଷିଥିବା ମଟନ୍ ଟା ସେ ମ ମଟନ ଟାକୁ ପକେଇଦେବେ ଅଦା ଅଧା ଦେଇକି ଦି ଦି ଦି ଲେୟାର ଲେଖା ଦେବେ। ତା ଉପେରେ ଅଳ୍ପ ଅଳ୍ପ ସରୁ ସରୁ ଲେୟାର କରିକି ନା ଆଜ୍ଞା ଦେଇ ସାରିଲା ପରେ ଉପେରେ ବି ଟିକେ ଘିଅ ଦେବେ ଆମର ଯୋଉ କେଶର ଟିକେ ଭେଦେଇଥିବେ କ୍ଷୀରେରେ ହଉ।
କଲ କଲର ଦିଆ ହଉଚି ନା।
ନା ନା କଲର ଯେତେ ଉଁ ଦେବେନି ସେତେ ଭଲ।
ହଁ ହଁ।
କଲର ମୁଁ ଜମା ବି ମୁଁ କହିବିନି କଲର ଦବା ପାଇଁ କାହିଁକି ନା ଆମର ଉମ ମସଲା ଟା ଆପଣ ଭଲସେ କଷିଚନ୍ତି ନା। ମସଲା ଫସଲା ଦେଇକି ତାର ଟିକେ ପାଣି ଛାଡିଥି ମାନେ ତେଲ ଛାଡିଥିବ ସେ ଟା ବି ମାନେ ଗ୍ରେଭି ଟା ତାର ଦେଖାଯାଉଥିବ ଭଲ ମସଲା ଟା।
ହଁ ହଁ। କଲର ଟା ଦେହ ପାଇଁ ବି ଏତେ ଭଲ ନୁହେଁ ସେଇଥିପାଇଁ ନଦେଲେ ଚଳିବ। କ ଘରେ ଖାଇବା ପାଇଁ କଲର କିଛି ଦରକାର ନାହିଁ ହଁ।
ହଁ ହଁ। ତାହେଲେ ଉପେରେ ଟିକେ ବିରିୟାନୀ ଯୋଉ ମସଲା ହେଇଥି ଉମ ବିରିୟାନୀ ମସ ସଲା ଥିବ ତାକୁ ଟିକେ ଗୁଣ୍ଡ ଟିକେ ଛିଞ୍ଚିଦେବେ। ଛିଞ୍ଚି ଦେଇକି ସେ ପୋଦିନା ଆଉ କଣ ସେଇ ଯୋଉ ଆମର ଧନିଆ ପତ୍ର ପକେଇକି ସେ ଯୋଉ ଭଜା ଆ ଆ ଥିବ ପିଆଜ ତାକୁ ସବୁ ପକେଇକି ଘୋଡେଇ ଦେଇକି ଅଟା ଗୁଳା ଲଗେଇଦେବେ ତା ଉପେରେ ଗୋଟେ ଥୋଇଦେବେ ଯୋଉ ଆମର ଅଧିକ ଓଜନିଆ ଜିନ ଷ ଯେମତି ଶିଳ ହଁ ହଁ ହଁ ସେଇଆକୁ ଥୋଇଦେବେ ହେଁ।
ହଁ।
ଆପଣ ଥରେ ଏମତି ବନାନ୍ତୁ ବଢ଼ିଆ ଲାଗିବ ଦେଖିବେ।
ହଁ ହଁ ମଟନ୍ ବିରିୟାନୀ ଟା ଯାହାହେଲେ ବି ଭଲ ଲାଗିବ ନା।
ବଢ଼ିଆ ଲାଗିବ ହଁ ଚିକେନ୍ ଟା ଆମ ମ ମୁଁ ତ କେବେ ଜାଣିନି କାହିଁକିନା ଆମର ବ୍ରାହ୍ମଣ ଘର ତ ଆମ ର ଏତେ ଚିକେନ୍ ଅଣ୍ଡା ଘରୁକୁ ଆସେନି କି ଆମେ ଖାଉନା ଘରେ ବି ପସେନି ବାହାରକୁ ବି ଆମର ଏମତି ଅଭ୍ୟାସ ହେଇଯାଇଚି ଛୋଟ ବେଳୁ ଆମେ ଖାଉନା।
ହଁ ଚିକେନ ଟା ତ ଖାଆନ୍ତିନି ପ୍ରାଏ ବ୍ରାହ୍ମଣ ଘର ଖାଆନ୍ତିନି ଚିକେନ ଟା।
ହଁ ଚିକେନ ଅଣ୍ଡା ସିଥ୍ ଥିଲାଗି ଆମେ ଖାଉନା ଏତେ ସେଥିଲାଗି ମୁଁ ବନେଇବି ଜାଣିନି ଚିକେନ ର କିଛି। ଆଇଟମ୍ ହେଲା କ ଅଣ୍ଡାର କିଛି ହଁ ଆଇଟମ୍ ହେଲା ମୁଁ କିଛି ଜାଣିନି। ସେ ବାବଦରେ ଏଇ ଯୋଉ ଉ ଉ ମାଛ ଘାଣ୍ଟ କଇଲେ ସେଗୁଡା ବି ମୁଁ କରି ଜାଣିଚି।
ହଁ ସେଇଟା ମାଛ ଛ ଘାଣ୍ଟ ଟା ଆମର ପ୍ରାଏ ହୁଏ ଦିନରେ ମାଛ ତରକାରୀ ହେଇଥାଏ ତାର ମୁଣ୍ଡ ଆଉ ଲାନ ଞ୍ଜ ଥାଏ ସେଇଟା ପରିବା ବନ୍ଧାକୋବି, ବୋଇତାଳୁ, ପୋଇ ସବୁ ପକେଇ କଲେ ସେଇଟାକୁ ଘାଣ୍ଟ କହନ୍ତି ସେଇଟା ପ୍ରାଏ ଭଲ ପାଆନ୍ତି ରୁଟିରେ ଖାଇବା ପାଇଁ ଆଉ ସେଇ ଟା ଯେ ଶାଶୁ ଭଲ ବନାନ୍ତି ତ ସେ ଶାଶୁ ବନେଇବେ ମୁଁ ରୁଟି ଖାଲି କରଦେବି। ସିଏ ବନେଇବେ।
ଓହୋ ହଁ ତାପରେ ବି ଶାଶୁ ଉ ଉ ଉ ଙ୍କ ପରେ ଆମ ମାଆ ମାନଙ୍କ ହାତରେ ପୁରା ଯାଦୁ ଅଛି।
ହଁ ସିଏ ଭଲ
ମୋର ବି ଜେଜେମା ଥିଲେ ଏବେ ଆଉ ନାହାନ୍ତି ସେ କିଛି ନହେଲେ ଟିକ୍ କେ ବାଇଗଣ ବି ପୋଡ଼ିଦେବେ ତାର ଯୋଉ ବାସ୍ନା ତାର ଯୋଉ ଇଏ କିଛି ଆମେ ଯାହା ଆମେ ପ କଉଚେ ତା ଦେହେରେ ପିଆଜ ଟିକେ ସୋରିଷ ତେଲ ଆମେ ଯାହା ପକଉଚେ ସେଇ ସେମ ସେୟା ପକ କେଇବ କିନ୍ତୁ ତା ହାତ ବାଜିଗଲେ କେତ
ବାସ୍ନା ହଁ ସେଇଭଳିଆ ତ ଆମ ଛୁଆ ମାନେ ବି ସେମତି ଥାଆନ୍ତି କହିବେ ମା ଦଳି ଦେଲେ ବାସ୍ନା ହଉଚି ଭଲ ଲାଗୁଚି।
ହଁ ଆମେ ବି ଯଦି ଖାଉଥିବା ଗୁଣ୍ଡା କରିକିନା ମୁଁ ବି ମୋ କଥ ଥା କହୁଚି ଆମେ ଏ ଏ ଏ ଖାଉଥୁବୁ ଗୁଣ୍ଡା କରି ତା ଦେହରେ କି ଛି ଲାଗିବନି ଆ ମମି ଯୋଉଟା ଥୋଇଦବ ଆମୁକୁ ସେଇଟାର କି ଟେଷ୍ଟେ ଆଉ ବ ଭୁକଡା ବେଶୀ ବଢ଼ିଯାଏ ସେଇ ଟାଇମରେ।
ଆଉ ପଢ଼ାପଢ଼ି ସରିଲାଣି ଏବେ ପଢ଼ାପୁଢ଼ି ସରିଗଲାଣି।
ପଢ଼ାପଢ଼ି ନାଇଁ ନାଇଁ ଫା ଆଗ ମୋର ପଢ଼ାପଢ଼ି ଦୁଇ ହଜାରେ ଅଠ ଅଠରେ ସରିଥିଲା ମୁଁ ବାହାରେ ଯାଇଁକିନା ଚାକିରି ମଧ୍ୟ କରୁଥିଲି। ଏଇ ବର୍ଷେ ହେଲାଣି ଆସିଚି ଆଉ ଗୋଟେ ପାଠ ପଢ଼ା ଅ ଅ ଅଛି ଉପରକୁ ଟିକେ ସେଇଟାକୁ ଏବେ ବଢୁ। ଆଜ୍ଞା ହଁ।
ଆଉ ବୁଲାବୁଲି କରିବାକୁ ଭଲ ଲାଗେ ନା?
ହଁ ବୁଲାବୁଲି କରିବାକୁ ବହୁତ ଭଲ ଲାଗେ ମତ୍
ହଁ ହଁ। ଆଜିକାଲି ଛୁଆ ମାନଙ୍କୁ ତ ଭଲ ଲାଗେ ହଁ ସମସ୍ତଙ୍କୁ ତ ଏବେ। ବୁଲାବୁଲି କରିବାକୁ ଟିକେ ଭଲ ଲାଗୁଛି ଘରେ କେତେ।
ଆଜ୍ଞା ଆଜ୍ଞା ଘରେ ବି କେତେ ରହିବ।
ହଁ ତାପରେ ସବୁ ଜାଗା ବି ଦେଖିଲେ ଟିକେ ଭଲ ଲାଗିବ ସବୁ ବିଷୟରେ ଜାଣିଯିବ।
ଆଜ୍ଞା।
ହଁ ଆଉ କଣ। ଆ ହଁ ବୁଲାବୁଲି ଭଲ ଲାଗେ। ଏବେ ତ ଅ -ଅଁ- ଅଁ ପୁଅ ଝିଅ ପାଠ ପଢୁଛନ୍ତି ନାଁ ପାଠ ପଢ଼ା ଚାଲିଛି ଛୁଟି ହେଲେ ବୁଲାବୁଲି କରିବା ପାଇଁ ବାହାରକୁ ଯାଉ।
ହଁ ଏବେ ତ ଛୁଟି ଗଲା ଏବେ।
ଛୁଟି ସରିଗଲା ଏବେ ପଢା ପଢି ଆରମ୍ଭ ହେଇଗଲା।
ହଁ ପୁଣି ଯାଏଁ ଡିସେମ୍ବର, ଜାନୁଆରୀ।
ହଁ -ହଁ ନାଁ ଦଶହରା ଛୁଟିରେ ଦଶହରା ଛୁଟି ରେ ଟିକେ ଦଶ ଦିନ୍ ଅଛି। ସେଠେ ଯୁଆଡେ ବୁଲିବ ନହେଲେ ପୁଣି ଯାଇକି ଡିସେମ୍ବର।
ହଁ ତାପରେ ଦଶହରା ପର୍ବପର୍ବାଣୀ ଛୁଟି ଯୋଉଟା ହୁଏ। ସେଥିରେ ମାନେ ବିଶେଷ ବୁଲି ପାରନ୍ତିନି। କାହିଁକି ନା ଘରେ ଘରେ କୁଣିଆ ମୈତ୍ର ଆସନ୍ତି ନା ତ ସେ ସେଟା ଭୁଲି ହୁଏନି କିଛି ଆଜ୍ଞା। ହଁ ପାଳିଥିଲି ମାନେ ମୋର ଟିକେ ଗୋଡ ଖରାପ୍ ତ। ଅଁ ଟିକେ ପଡି ଯାଇଛି। ଗାଡିରୁ ସେଥିଲାଗି ମୁଁ ବିଶେଷ ପାଳି ନଥିଲି ମାନେ ଝୁଣ୍ଡଣି ହେକି ଖେଳି ପାରି ନଥିଲି। ମୁଁ ତ ମୋର ନାନୀ ହେରିକା ମତେ ଡ୍ରେସ୍ କିନ୍ତୁ। ଦେଇ ଦେଇଥିଲେ ଜବରଦସ୍ତି।
ଏଇ ଆମର ଝିଅ ମୋର ଯିଏ ଝିଅ ତାର ବି ଗାଡି ଆକ୍ସିଡେଣ୍ଟ୍ ହେଇଛି ସିଏ ବି ଗୋଡରେ। ଇଏ ତାର ପ୍ଲାଷ୍ଟର ଲାଗିଛି ସିଏ ବି ଏବ ବର୍ଷ ରଜ ପାଳି ପାରିଲାନି।
ହଁ ମୋର ପ୍ଲାଷ୍ଟର ଲାଗିନି ମୋର ଟିକେ ଏଇ ଯୋଉ ଆମର ଲି ଲିଗାମେଣ୍ଟ୍ ପାଖରୁ ସେ ଟିକେ ଇ ହେଇଛି ମୋର ଏ ଯୋଉ ଆମର କାଳୁ। ପୋଡା ସେକ ଜାଣିଥିଲେ।
ହଁ ହଁ।
ମୁଁ ସେଇଠି ହିଁ କରୋଉଛି ସେଥିରେ ଗଲେ ପ୍ଲାଷ୍ଟର ଦବାକୁ ପଡେନି। ସେ ତାଙ୍କର ଯୋଉ ଜିନିଷ ସବୁ ଥାଏ ସେ
ହଁ- ହଁ- ହଁ ସେଇଥିରେ ଟ୍ରିଟମେଣ୍ଟ୍ କରାନ୍ତି ନା ଆମର ଝିଅର ବେଶୀ। ଟିକେ ହେଇଯାଇଛି ତ ତାର ଅପରେସନ୍ ହେଇଛି ତାପରେ ପ୍ଲାଷ୍ଟର ବି ଲାଗିଛି। ଦି ମାସେ ହେଇଗଲା ପୁରା ବେଡ୍ ରେ ଅଛି। ହଁ ପା ଆସିବ। ଆକ୍ସିଡେଣ୍ଟ୍ ରେ ପୁରା ଆ ଗୋଡଟା ପୁରା ଭାଙ୍ଗି ଯାଇଥିଲା?
ଓହୋ ନାଇଁ ମୋର ସେଇ ଆଣ୍ଠୁ ପାଖରୁ ବି ଦିଟା ଯାକ ହାଡ ମୋର ଜଏଣ୍ଟ୍। ହେଇଯାଇଛି ଆଉ ହଁ ସେଥିଲାଗି ମୁଁ
କି ରଡ୍ ପଶଛି ସେଥିପାଇଁ ଏନା ବେଡ୍ ରେ।
ପୁରା ହାଡ ଟା ହିଁ।
ଦି ଖଣ୍ଡ ହେଇଯାଇଛି ହଁ ଭାଙ୍ଗି ଯାଇଛି ପୁରା ହଁ ମୁଁ ଶୁଣିଲି ତ ହଉଛି। କି ତମର ସେମିତି ହେଇଛି ମୁଁ କହିଲି ଝିଅର ବି ହେଇଛି।
ଆଜ୍ଞା ହଁ ହଁ ହଁ ହଉ ଆଜ୍ଞା। ଆପଣଙ୍କ ସହିତ କଥା ହେଇ ବହୁତ ଭଲ ଲାଗିଲା ଫ୍ରି ଥିଲେ ମୁଁ ଆଉ ଥରେ କଲ କରିବି ଆପଣଙ୍କୁ।
ହୁଁ ହଉ ର
ହଁ ହଁ ହଁ ହଁ ଠିକ ଅଛି ବୁଝିଲି ଆଜ୍ଞା।
ଝି ହେଲୁ ଦଶ ମିନିଟ୍ ପାର ହେଇଲା ଯେ।